ଏ ନମସ୍
ଭାଇ ସବୁ ଭଲ?
ହଁ ଭାଇ ସବୁ ଭଲ ଆପଣଙ୍କର?
ସବୁ ଭେରି ଗୁଡ ଆଉ ଆପଣଙ୍କରଜନେ ଫ ବେଶୀ ପଚାରିଛି।
ହଁଜନସ ଚାଲଛି ଚାଛ କ କା
ଆଉ ବୋଷ୍ଟର ମିଳୁଛି କଣ ଦୋକାନରେ?
ହଁ ମା ମିଳୁଛିଡିଟ ମିଳୁଛି ଏୋର୍ସ ମିଳୁଛି ରେଡବୁଲ ମିଳୁଛି ଆଉ
ଯୋଉ ମୁଁ କହିଲି ଆଦି ରୋଷ୍ଟର ରା କୋଉ କୋଉ କଲର ର ଆସିବ?
ମସରସ ହ୍ୱାଇଟ୍ ଆଉ ଗ୍ରୀନ୍।
ଆଉ କିଛି ଆସିବନି?
ନାଇଁ ଆଉ ଏଠି କିଛି ଆଭେଲେବଲ୍ ନାଇଁ। କାହିଁକିନା ଏକ ମାର୍କେଟରେ ଅଲଗା କଲର୍ ର ଚାଲୁନି। ଖାଲି ୱାଇଟ ୱାଇଟ ବି ବେଶି ଚାଲୁ ନାଇଁ ଖାଲି କ୍ରିନ ଚାଲୁଛି।
ଆଉ ମୁଁ କହୁଥିଲି ଆପଣ ପ୍ରାୟ ଭେରାଇଟି ଭେରାଇଟି କଲର ଆଣନ୍ତୁ। ରେଡ ପିଙ୍କ ବ୍ଲୁ ବ୍ଲାକ୍ ଯେତେ ସବୁ କଲର ଅଛି ହେଲା କିି?
ଆଚଛା ଚାଲିନ ତ ଧରା
ନାଇଁ ଚାଲିବନି ମୁଁ ଚଲେଇବି ମତେ ମ ଦରକାର ନା। ମୋର ଦରକାର ଆପଣ ଖାଲି ଆଣିପାଇଲେ ହେଲା ମୁଁ ନେବି
ଆଚଛା
ମୁଁ ଯେତିକି କହିଲି ମୁଁ ତୋର ନବା କଥା ନେଇକି ଯାହା ହେଇଯାଉ ମୋର ଏଠି ଡିମାଣ୍ଡ ଅଛି ନା ଆମ ଦୋକାନ ଆମ ଗାଁ ଦୋକାନରେ ଡିମାଣ୍ଡ ରହୁଛି। ଯୋଉ ଲୋକ ମାଗୁଛନ୍ତି ସେଇ ତ ତମର ସେ ସେମାନେ ସବୁ ଖୋଜୁଛନ୍ତି ନା। ବ୍ଲାକ୍ କଲର ର ବ୍ଲୁ କଲର ର ୟେଲୋ କଲର ର ସାଙ୍ଗ ସବୁ ମୁଁ କଉଛି ଏ ଭ ଏତେ ସବୁ ଆସେନି ଯୋଉ ହଉଛି ମୁଁ ପଚାରି କି ତମକୁ କହିବି ଦେଖିବା କୋଉ କୋଉ କଳର ଆସୁଛି ତ ଗାଁ ରେ ସବୁ ମୂର୍ଖ ଗୁଡା ନା ଜାଣିନାହାନ୍ତି
ଏ ହଁ ହଁ ହଁ
ଏଇଏ ଆଉ କଣ କଣ ମିଳୁଛି ତମ ଦୋକାନରେ କହିଲ?
ହଁ ଥଣ୍ଡା ରହୁଛି ଥମ୍ସଅପ୍ ସ୍ପରାଇଟ୍ ଘାଣ୍ଟା ମାଜା
ହଁ
ଏନିତି ତାପରେ ଗଟା
ଥିରେ ସବୁ ଥଂସ ପେଟି କେତେ? କାଚ କାଚ କାଚ
କଚରଜ ଅଛି ଦୁଇଶହ ଷୋହଳ ଟଙ୍କା ବାର ଚବିଶ ଚବିଶ ପିଶ ରହୁଛି
ଚବିଶ ପିସ୍ କେତେ ଟଙ୍କା ଦୁଇଶହ?
ଷୋହଳ ଟଙ୍କା
ଉଶ ସୋଳ ଆ ମୁ ଦୁଇଶହ ପନ୍ଦର ନେଇକି ପନ୍ଦରରେ ହବନି?
ନା ଭାଇ ପୁରା ଫିକ୍ସ ରେଟ ରହୁଛି ଆମେ କଣ କରି ପାରିବା
ନାଇଁ ମୁଁ ଆଣିବି ଯାହା ବଲେ ଦଶ କୋଡିଏ କୋଡି ଏକଠାଥରେ ଆଣିବି ଯିବି ଆ ଦୁଇଶହ ପନ୍ଦରରେ ଅରେଞ୍ଜ କରନ୍ତୁ
ସେଟା ପୁରା ଗୋଦାମ ରେଟ ଯ ଫିକ୍ସ ରହୁଛି
ନାଇଁ ଦେଖନ୍ତୁ ଟିକେ ଟ୍ରାଏ କରନ୍ତୁ
ହଉ ଟ୍ରାଏ କରିବା ଆଉ ଆପଣ ଆସନ୍ତୁ।
ଆଉ କଣ ରହୁଛି କହିଲା ମାନେ ଯୋଉ ଭୋଜି ଫୋଜି ରେ ଯୋଉ ୟୁଜ୍ କରିବା ପାଇଁ କଣ କଣ ଅଛି କୁହନ୍ତୁ ମୁଁ ଲିଷ୍ଟ ବନଉଛି ସେ ଆସ ମୋର ଦରକାରାରେ
କିଛି ପତ୍ର ରହୁଛି ପାଣି ବୋତଲ ରହୁଛି ଠୋଲି ରହୁଛି
ନନାଇ ସେଠିକି ତ ଆମେ ଯିବା ସେଠିକି ତ ଆମେ ଯିବା ଆମର ଦୋକାନ ଯୋଉ ହଉଛି ଇଏ ଯୋଉ ଭୋଜି ରେ ଇଏ କରିଥିବା ନେ ଯୋଉ ମସଲା ଫସ ଲା ଅମୁଲ ହଉ ମାନେ ଶିରା ହଉ ଏସବୁ ବି ସେ ମିଳୁଛି କି?
ନାଇଁ ଏ ସବୁ ଆମ ଦୋକାନରେ ନାଇଁ ଆମର ଖାଲି ପାଣି ପତ୍ର କମ ମୋ ସାଇଡ ଦୋକାନ ରେ ସବୁ ମିଳିଯିବ
ଏ ସାଇଡ ଯୋ
ଠିକ ଅଛି ଆମରି ଆମରି ଦୋକାନ ଆମରି ଭାଇ ଶୁଣନ୍ତୁ ଆମର ଏ ଦୋକାନ ଫାକ୍ଟୁ ରୁ ଅଛି କରିବ ତା ତାପରେ ଏତିକି ଟାଙ୍କ ଚାଲିଛି ତ ଆପଣ
ଯିଏ ପ୍ରାଇସ୍ ହାଇ କହିବ ତା ପାଖରୁ ଆମେ କେମିତି ନଉ
ନାଇଁ ସେଇଟା ଆମରି ଦୋକାନ ଆସନ୍ତୁ ଆପଣ କଥା ହେଇଯିବ
ତା ତମ ଦୋକାନରେ ଠିକ ଅଛି ମୁଁ ତମ ଦୋକାନରୁ ନେଇକି ରହିବି ଆଉ ସାଇଡ ଫାଇଡ ଦୋକାନକୁ ନେବି ନା ତା ମୁଁ ଜାଣିଲି ନା
କଣ କଣ ଦରକାର କୁହନ୍ତୁ ମୁଁ ରେଟ୍ କହୁଛି ସ
ନାଇଁ ଆପଣ କୁହନ୍ତୁ ନା ଯୋଉ ଜିନିଷ ପତ୍ର ସବୁ କଣ କଣ ଅଛି ମୁଁ ଯାହା ଦରକାର ହବ ମୁଁ ସେଇଟା କହିବି
ଠିକ୍ ଅଛି ଠିକ୍ ଅଛି
ମୋ ପାଖରେ ଗୋଟେ ଲିଷ୍ଟ ଥୁଆଇଛି ଏଆ ଏ ଆ ବଜଟରେ ସବୁ ୟୁଜ୍ ହୁଏ ହେଲା କି ଆପଣ କୁହନ୍ତୁ ମୋର ଯାହା ଯାହା ଦରକାର ମୁଁ ସେଟ ସବୁ ଠିକ ମାରି ରଖିଛି ଆଉ ଆପଣ ଖାଲି କହିବି ମୁଁ ଗୋଟେ ଗୋଲ ବୁଲେଇ ରଖିବି ଆଉ
ହଁ ଆପଣ କୁହନ୍ତୁ ମୁଁ ଏଠି ସବୁ ପ୍ରାଇସ୍ କହିଦଉଛି ମୁଁ ଏପଟେ ଗୋଟେ ଚିଠା କରିଦେଉଛି ତ ଆପଣ କୁହନ୍ତୁ କଣ କଣ ସେ ସେଠାରେ ଅଛି
ପତ୍ର ପତ୍ର କୋଉ କୋଉ ପ୍ରକାରର ଅଛି କହିଲେ?
ପତ୍ର ତ ବହୁତ ପ୍ରକାରର ଆସିବ ତ ଛାଳ ପତ୍ର ଆସିବ ଶାଳପତ୍ର ଆସିବ ମେନ୍ ତାପରେ ଆଉ ଗୋଟେଆସେ କଣ ପତ୍ର ଟା ମାନେ କଣ
ଆଉ ଗୋଟେ ପଦ୍ମପତ୍ର ଟାଇପ ର ଗୋଟେ ଆସେ
ହଁ ପଦ୍ମପୁତ୍ର ଆସେ ଆଉ ଗୋଟେ ଅଲୋ କଣ ଆସେ ପତ୍ରଟି ସେଇଟା ଏ ଆଭେଲେବଲ ନାହିଁ ତ
ଏଇ ଜିଓ ତ ଏଭେଲେବଲନାଇ
ହୁଁ
ଅଛି ଆହୁରି ଆଠ ଦଶ ଦିନ ଟାଇମ ଅଛି
ତାପରେ ପର୍ଫେ ଆସିଯିବ ସିଟିଙ୍ଗ ଆସିଯିବ ଆପଣ କଉଡା ଚାହିଁବେ ଆପଣଙ୍କ ଡିପେଣ୍ଡ କରେ ସେଟିଙ୍ଗ କହିଲେ ବହୁତ କମ ଦାମ କିବେ ଆସିଯିବ
ପୁରା କମ୍ ଦାମିକିଆ ଆମକୁ ଦରକାର ଆମେ ଟିକେ ଅଧିକା ପ୍ରାଇସ୍ ବାର ରଖିବୁ ନା ଆମେ କମ୍ ଦାମରେ ଆଣିବୁ ଏଠି ଆମେ ଗାଁ ଲୋକଙ୍କୁ ସବୁ ମାନେ ଅଧିକା ରେଟରେ ଆମେ ସବୁ ଆଣି ସବୁ ବିକିିବୁ।
ଚଳନ୍ତୁ ଚଳନ୍ତୁ ଟଙ୍କାଟା ଆପଣଙ୍କୁ କିଣା ପଡିବ ଚାଲୁ ପତ୍ର ଆପଣ ତାକୁ ଆଉ ଦି ତିନି ଟଙ୍କା କେମିତି ଦି ଟଙ୍କା ଆପଣ ବିକି ପାରିବେ ହେଥିପାଇଁ ଆପଣଙ୍କ ବ୍ୟା
ମୁଁ ଆକ୍ଚୁଆଲି ଗାଁରେ ଏଠି ମୁଁ ଏଠି ଗାଁରେ ଏଠି ମୂର୍ଖ ଲୋକ ନା ସବୁ ଚାଷ ବାସ କଣକିଛି ଜାଣିନାହାଁନ୍ତି ଏମାନେ ସବୁ ମୁଁ ତାଙ୍କୁ ଯାହା ବୋଲି ତିନି ଚାରି ଟଙ୍କାରେ ଚିପ୍କେଇଦେବି।
ଆପଣଙ୍କ ପ୍ୟାକେଟ୍ ବାଇଶି ଟଙ୍କା କିଣା ପଡିବ ଆପଣ ପ ତିରିଶ ଟଙ୍କା ବିକି ପାରିବେ ପ୍ୟାକେଟ୍।
ହଁ ତିରିଶ ଟଙ୍କା ଭିତରେ ବହୁତ ପଇସା ଲାଭ ହେଇଯିବ।
ତ ଆଉ ହଁ ଭାଇ। ଆଉ ଆପଣଙ୍କ ବଫେ ପତ୍ର ଗୁଡା ଚାରି ଟଙ୍କା କିଣା ପଡିବ ଆପଣ ଆ ଆଠ ଟଙ୍କା ନଅ ଟଙ୍କା ବିକି ପାରିବେ ଗାଁରେ।
ଗୋଟା ଚାରିଟଙ୍କା ଇଲୋ ବୋପା ମା ମତେ ତ ଏଇଠି ମୁଁ ହେଇଯିବି ଗରିବ ହେଇଯିବି।
ସେଟା ବୋହୁତୁ ମୋଟା ମ୍ୟାଟେରିଆଲର ରହୁଛି ପ ପଟି। ପେପର ନୁହଁ ସେଟା।
ନାଇଁ ଛାଡ଼ନ୍ତୁ ମାନେ ମତେ କାଗଜରେ ଦରକାର ନାହିଁ ମତେ ଦରକାର ନେଚୁରାଲ ପତ୍ର ଦରକାର ଯୋଉଟା ଗଛରୁ ବନା ହେଇକି ଆସିଥିବ ସେ ପତ୍ର ଦିଅନ୍ତୁ ମାନେ ଲୋକଙ୍କ ସେଲ୍ ସାଙ୍ଗରେ କାଇଁ ଖେଲୁଆଡ କରିବା।
ଆପଣ ନେଚୁରାଲ ପତ୍ର କଥା କହୁଛନ୍ତି ପତ୍ର ରେଟ୍ ଅଧିକା ଆସିଯିବ।
କେତେ ଆସିବ?
ଦେଖିଲେ ଜାଣି ପାରିବେ ବହୁତ ରେଟ୍ ଗୋଟେ ପିସ୍। ଚାରି ଟଙ୍କା ତିନି ଟଙ୍କା ଏମିତି ଆସିଯିବ।
ହଁ ତ ସିଏ ତ ଇଏ ପେପର ପ୍ଲେଟ ଠାରୁ ତ ଭଲ ବଫେ ଠାରୁ ତ ଭଲ ନା।
ଶାଳପତ୍ର ଅଧିକା ପଇସା ଅସିବ ପାଞ୍ଚ ଟଙ୍କା।
ହଉ ଚଳିବ ସେ କିନ୍ତୁ ମାନେ ଲୋକଙ୍କ ସେ ସାଙ୍ଗରେ ଯେମିତି ଖରାପ ନା ଆମେ ନ କରିବା।
ହୁଁ ହୁଁ।
ଅଧିକା ପ୍ରାଇସ ରେ ବିକିବି ଦଶ ଟଙ୍କା ଲେଖାଏ ଗୋଟେ ପତ୍ରକୁ ବିକିବି। ଯୋଉ ଲୋକ ଯେମିତି ମାନେ ଲୋକଙ୍କର ଦେହ ଖରାପ ଯେମିତି ନ ହଉଥିବ। ଏ‌ ଜରି ଫରିରେ ଖାଇକି ଲୋକ ଏଇନା କେତେ ସବୁ ଅସୁବିଧାରେ ପଡ଼ୁଛନ୍ତି କ୍ୟାନସର ଫ୍ୟାନସର ହଉଛି ନା।
ହୁଁ ହୁଁ।
ସେଇଆ ଆଉ ଠୋଲି ଠୋଲି ଭଳିଆ ଠୋଲି କଣ ମିଳୁଛି?
ଆଜ୍ଞା ଏଟା ଷୋଲର ହବ।
ନାଇଁ ସୋଲ ନୁହଁ ପତ୍ର ଉପରେ କୁହନ୍ତୁ ପତ୍ର ଉପରେ ଯାହା କହିବେ ପତ୍ର ଉପରେ।
ଶାଳ ପତ୍ରରେ ହବ।
ଆଉ କେତେ ଟଙ୍କା ଆସିବ?
ଆହୁରି ପୁରା ପ୍ୟାକେଟ ଆସିଯିବ ପଚାଶ ଷାଠିଏ ଟଙ୍କା। ଉପରେ।
କେତେଟା ଖଣ୍ଡେ ରହୁଛି?
ପଚିଶିଟା କୋଡ଼ିଏ ଟା କୋଡ଼ିଏ ଟା ରହୁଛି ମିନିମମ୍।
କୋଡ଼ିଏଟା।
ଆଉ ଆମର ସେ ଯୋଉ ଗୋଟେ ସେ ଭୋଜିରେ ଚା ର ବ୍ୟବସ୍ଥା ଅଛି ଚା ପାଇଁ କପ୍ ମିଳିବ?
କପ୍ ପାଇଁ ପେପର କପ୍।
ତାର ତ ନଥିବ କିଛି ପ
ନାଇଁ ନାଇଁ ନାଇଁ ନାଇଁ ସେମିତି ହେଇପାରିବନି ପେପର ହବ କାଚ ମାଟି କପ୍। ମାଟିର କପ୍ ହବ।
ଆଉ ତାହଲେ ମାଟି ତାହେଲେ ମାଟି ଡିଲ୍ କ୍ଲିଅର ଡିଲ୍ ମାନେ କନଫର୍ମ କର ମାଟି। ପେପର ନବାନି ଆମେ ପୁଣି ଆମେ ସେଥିରେ ସେଟାରେ ଯୋଉ ଅଛି ମାଟିରେ ଦବୁ ଚା ପିଇବା ପାଇଁ। ଲୋକଙ୍କୁ କହିବୁ ଫୋପାଡ଼ି ବେନି ସେ କପ୍ ଉରା ସେ କପ୍ ଉପର ଗୋଟେ ସାଇଡରେ ଆମେ ଗୋଟେ ଜାଗା ବନେଇ ଦବୁ ଲେଖିକି ଗୋଟେ ବୋଡ଼ ମାରି ଦବୁ। ସେ ବୋର୍ଡ ପାଖରେ ସେ ଲୋକ ସବୁ ରଖିବେ ଆମେ ତାକୁ ଆଉଥରେ ପୁଣି ରିସାଇକେଲ କରିବୁ। ଆଉ ଗୋଟେ ନେକ୍ସଟ ଭୋଜିିକି ପଠେଇବା ପାଇଁ।
ବହୁତ ବଢ଼ିଆ କଥା
କାହିଁକ ନା ଏ କେତେ ଲୋକ ମାନେ ଏଇ ଯୋଉ ମାଟି ଯୋଉ ମାନେ କ ମାନେ ବା କରୁଛନ୍ତି ଯୋଉ ଇଏଟା। କେତେ ମେହନତ ରେ କରୁଥିବେ। ତାକୁ ପୁଣି ଥରେ ଚା ପିଇକି ଭାଙ୍ଗି ଦବା ଆମେ ବସ୍ ନା ଆଉ। ସେଟା ଭାଙ୍ଗିଗଲା ପରେ ଆଉ ବନେଇ ହବ କି?
ଦଶ ଟଙ୍କା
ଆମେ ତାକୁ ଧୋଇ ଧୋଇକି ଆଉ ଥରେ ପୁଣି ପୋଡିକି ରିସାଇକେଲ କରିବା।
ତମ ଦଶ ଟଙ୍କା କି ପନ୍ଦର ଟଙ୍କା ହେଇଯାଏ ଗୋଟେ ପିସ।
ହୁଁ ତାହେଲେ ଭଲ ଥରେ ଆଣିବା ରହିବ ନା ସଏ ସିଏ ଛୋ ନା କିଏ କଚାଡ଼ି ଭାଙ୍ଗିବ। ମୁଁ ଗୋଟେ ପୋଷ୍ଟର ମାରିଦେଇ ଭୋଜିରେ ରଖିବି। ଯିଏ କପ ଭାଙ୍ଗିବ ଦଶଟଙ୍କା ଫାଇନ। ସେ ଗୋଟ ଟା ମାରିକି ଖା ବଲେ କାଁନା କାଚ ମାଟି ନା କାଁଙ୍କି ବି ଆଜି ଲୋକ ଭୋଜି ଭୋଜି ଖାଇବାକୁ ପାାଉଛନ୍ତି। ହାର୍ଡ ମାଟିଟା ହେଇଥିବ ଗୋଡ ଗୋଡ ଫୋଡ କଟିଯିବ ଯ ପୁଣି ସେଇଟା କିଏ ବୁଝିବ ସେ ଟା ସବୁ। ସବୁ ଟେନସନ ଭାରି ଆଉ ପାଣି କଥା କୁହନ୍ତୁ ପାଣି ମିଳିବ କି ଟ କନଫର୍ମ କରିଦେ ସହିଲା କଥାବାର୍ତା ତାପରେ ମୁଁ ସ୍ପଟକୁ ଯିବି।
ପାଣି ରହିଯାଉଛି ତିନିଟା ଦିଟା ଲିଟର ରହିିବ ଲଟର ଲିଟର ରହିିବନି। ଲାଗଯିବ ବ ବାହାଘରାରୁ।
ହଉ କୋଉ କଉ ପାଣି ରହୁଛିପଇଡ଼ ପାଣି ରହୁଛିପଇଡ଼ ପାଣି।
ହଁ ପଇଡ ପାଣି ରୋହୁଛି ଭିତରେ ପଇଡ ପାଣି ନୁହଁ। ମାନେ ଆପଣଙ୍କର ପାଣିଟା ଠିକ୍ ପଇଡ଼ ପରି
ହଁ ସେଇଟା ସେଇ ସେଇ ଲିଟାର ଟା ଆମେ ପଇଡ଼ ପାଣି କହୁ।
ଏ ଘର ପାଣିଟା ମିଶେ ଟିକେ ପଇଡ଼ ସହ।
ହଁ ମାନେ ପଇଡ ପୁରା କଟା ହେଇକି ବସି ତା ଭିତରେ ହାଲକା ହାଲକା।
ହାଲକା ହାଲକା ଟିକେ ଫ୍ଲେବର ରହୁଛି ତାହାଲେ।
କେବେ ର ମାନେ ଆଟିଫିସିଆଲଫ୍ଲେଭରମାନେ ନା ନେଚୁରାଲ ପଇଡ଼ କାଟି ପଇଡ଼ ପାଣି ହାଲୁକା କି ମିଶୁଛି।
ନଚୁରାଲ ଗୋଟେ ଗୋଟେ ମାନେ କଣ ଗୋଟେ ପଇଡର ଗୋଟେ ବୋତଲ ଗୋଟେ ପେଟି ହେଇଯିବ
ହୁଁ ହୁଁ ତାହେଲେ ଠିକ ଅଛି ଆଟିଫିସିଆଲଫ୍ଲେଭର ମିଶିଲେ କିଛି ଅସୁବିଧା ନାହିଁ। ଓଉ ଭାଇ ମୁ ଡାଇରେକ୍ଟ ସଫକୁ ଯାଉଛିଁ ଠିକ ଅଛି।
ଆଜ୍ଞା ଆଜ୍ଞା।
ଆପଣ ସପ୍ ରେ ଯଦି ଅଛନ୍ତି ମୁଁ ଏ ଜଷ୍ଟ ପହଞ୍ଚିଲି ସପ ରେ। ରଖୁଛି ଆପଣ ଗୋଟେ ଗୋଟେ ଦି ମିନିଟରେ କଲ କରୁଛି।
ଠିକ ଠିକ ଅଛି।